ହଁ ବସ ତିନ ଜଣ
ଜୟ ଜଗନ୍ନାଥ ଆଜ୍ଞା।
ଜୟ ଜଗନ୍ନାଥ କଣ କରୁଚ?
ଏ ଭାଇ ଏ ଗାଁରେ ବର୍ଷା ତ ଛାଡୁନି ସକାଳ ପହରୁ ହୋଉଚି ଆମେ ଛତାଟେ ଧରିକି ଚାଲି ଚାଲି ଯାଉଚୁ ଆମ ଗାଁ ଇଷ୍ଟ ଦେବ ମନ୍ଦିର ପାଖରେ ଟିକ ବସିବୁ ଆଉ।
ଆମର ତ ବର୍ଷା ରହୁଚି ଏ ପା ଆମର ତ ବର୍ଷା କରୁଚି ପାଣି ଫାଣି ନାହିଁ କେମତି ଗାଧା ଗୁଧି ପା ହ
ଜ୍ଞା
ମୁଁ କହିଲି ଆମର ବ ବର୍ଷା ଏପଟେ ପଡୁଚି ଯେ ପାଣି ଫାଣି ନାହିଁ ଗାଧେଇବା ପାଇଁ ଲାଇନ କଟି ଯାଇଚି ବୋଲି।
ଲାଇନ କଟିଯାଇଚି ଭାଇ ଏଠି ଆମେ ଏତେ ପାଣି ବର୍ଷା ହୋଉଚି।
ହଁ। ଆମର ଏପଟେ ପା ଲାଇନ କଟିଯାଇଚି। ହଁ ପାଣି ନାହିଁ ଟାଙ୍କିରେ ଆଉ ଏବେ ଯାଇଛୁ ଗୋଟେ ଜାଗାକୁ ଘରକୁ କଣ ଘରକୁ ପାଣି ଆଣିବା ପାଇଁ। ସାଇଟରେ ଯୋଉ ନାନୀ ଘର ଅଛି ଜାଣିନ। ଆଉ ତମ ଲାଇନ୍ ଫାଇନା ଅଛିନା ତମ ଆଡେ ଆଲଟ।
କଟି ଯାଇଛି ଲାଇନ୍ ବର୍ଷା ହେଲା ପବନ ହେଲା ଭାଇ ଆମ ଗାଁରେ ଲାଇନ କଟି ଯାଉଛି। ଟିକେ ପବନ ବି ଯଦି ହବ ଆମ ଆଡେ ସେମିତି ଲାଇନି କଟିଯାଉଛି।
ହଁ। ଏବେ ଯାଉଛନ୍ତି ତା ଛକ ଧରିକି ନାଇଁ ମୁଁ ତ
ସତା ଧରିକି ଯାଉଚୁ ସେ ଆମ ଗାଁ ଇଷ୍ଟ ଦେବ ମନ୍ଦିର ଦେଇକି ଯାଉ ଯୋଉ ଆମେ ନାଳ ନାଳ ଆଡ଼ ଦେଖି ଯାଇଛୁ କେତେ ପାଣି ହେଇଛି। ପାଣି ଦେଖିବା ପାଇଁ ଆଉଛୁ ନାଳକୁ ମାଛ ଭାଇ- ପକେଇଥିଲୁ ଜାଲ ଆଜି ଗୋଟେ ଯେ ସକାଳୁ ଯେ ଯେ ପଡିଲେନି। ଏଇଟା ଆଉ ଏଇନା ସେ ଯା- ସେ ଯୋଉ ଜାଗାଟାରେ ଆମେ ପକେଇଚୁ ସେଠି ଆଇ ସକାଳୁ ସକାଳୁ ଗଲୁ ଦେ ଖିିଆ ପାଇଁ ଜାଲଟାକୁ ଆଗେ ଆଗେ ଧିରେ ଧଣ୍ଡ ପାଇଲୁ ଗୋ ଗୋଧି ପାଇଲୁ ଆଉ ଡରିକି ଗଲୁ ଯାଉନୁ ଆଉ ଜାଲଟାକୁ ଉଠେଇବା ପାଇଁ। ଏଇ ଯୋଉ ଏ ନାଳ ଆମ ପାଖ ମାଛ ପଡୁଚନ୍ତି ରାତ କିନ୍ତୁ ଠିକି ରାତି ରାତିରେ ଯିବ ସକାଳୁ ସକାଳୁ ମାନେ ରାତି ବେଳକୁ ମାଛ ଡାେଇଁବେନି କି ରାତିରେ ମାଛ ଡିଅନ୍ତି। ରାତିରୁ ଆମ ସକାଳ ଟିକେ ଯିବ ପାହାନ୍ତା ପାହାନ୍ତା ବେଳକୁ ମାଛ ତମେ ସେଇ ଜାଲଟାରୁ ଗୋଟେଇ ପାରିବନି ତମେ ଯାହାହେଲେ ଚାରି ପାଞ୍ଚ କିଲୋ ପାଇବ ମାଛ। ଯାହା ହେଲେ। ମିଳିଲା ଗୋଟେ ସିଂଘି ମିଳିଲା ଆଉ ଗୋଟେ ବଡ ବଡ ଯୋଉ ଅଧକିଲିଆ କିଲେ ଉପୁରିଆ ସିଂଘିଟେ ମିଳିଲା ସିଂଘି ମାଛଟେ ଆଉ ଚୁନା ମାଛ ଦିଟା ମିଳିଲା। ନାଇଁ ନାଇଁ ସେଇଟା ସିଏ ଦେହୁସାହି ପିଲା ପଶିଲା ସିଏ ନେଲା ଆମେ ଆଉ କେଇ ନେବୁ ଆମେ ପଶୁନଥିଲୁ ବା ଭିତରେ। ଜଲ ଟା ଆମେ ପକେଇଥିଲୁ ବୋଲି ଆମକୁ ଚୁନା ମାଛ ଦେଇଦେଲା ସିଏ ସିଙ୍ଗି ଫିଙ୍ଗି ନେଇକି ପଳେଇଲା।
ଆ ହଉ ଏବେ ତାହେଲେ ଆଜି ପଢୁଚିନା ଆଜି ତାହେଲେ ପଡୁନି?
ଆମେ ପକେଇଛୁ ଆଜି ସେ ସକାଳୁ ଯାଇଥିଲୁ ଯେ- ଧଣ୍ଡ ଦିଟା ଗୋଧି ଗୋଟେ ଦେଖିଲି ଆଉ ଗଲୁନି ତାପରେ ଡରିକି।
ସେଟ-
କଣ କରିବୁ ଇଆଡ଼େଟିକେ ବ ସାର୍ ଛାଡିଲେ ସିନା ଓହୋ। ରଥଯାତ୍ରା ଭାଇ ପୁରୀ ଆଉ କଣ ଦେଖିବୁ ଆମେ ତ ଏତେ ବାଟ ହେଇଯାଉଚି। ପାହାଡ ଭାଇ ଏଠି ବା ନଜର ପାହାଡର ଏମିତି ଆସୁଚି ମାନେ ମନ ଖୁସି କରିଦଉଚି ଯେ ସହରରେ ରହୁଛନ୍ତି ବୁଝିପାରିବେନି। ପାହାଡରେ ପୁରା ଭାଇ ବାଦଲ ଟା ଛୁଇଁକି ଯାଉଛି। ଏଇପଟେ ଆମ ଗାଁରେ ଆପଣ ଆସିବେ ଆମ ଗାଁକୁ ଦେଖିବେ ପୁରା ନାଳ ବିଲ ଫିଲ ସବୁ ପାଣି ଭସେଇ ନେଇଛି। ନାହିଁ ଆଉ ବିଲ କିଛି।
ପାଣି ପାଣି ସବୁ ଆ ଡେ ହେଇଯାଇଛ-
ଶୁବୁନି ଆଜ୍ଞା।
ହେ ପାଣି ଚାରିଆଡେ ସବୁ ହେଇଯାଇଚି ପାଣି
ହଁମ ପାଣି ବିଲ ଟାଙ୍କ ପୁରା ପାଣି ବିଲରେ ଆଉ ପୁରା ଗୋ ଆଣ୍ଠୁଏ ଆଣ୍ଠୁଏ ପାଣି ଉପ ଆଣ୍ଠୁଏ ଉପରେ ପାଣି ବିଲରେ।
ଆମର ଏପଟେ ନଦୀ ବଢି ହବା ଉପରେ ନଦୀ ବଢି ହବ ଆଉ କିଛି ଦିନ ପରେ। ଯୋରେ ଯୋଉ ଭଳିଆ ବର୍ଷା ହଉଛି ଆଉ କିଛି ଦିନ ଆଉ କିଛି ଦିନ ପରେ ନ ଦୀ ବଢି ହବ ଆମ ଇଆଡ଼େ,
ଆମର ଇଆଡ଼େ ପଦ୍ମ ଫୁଲ ଗାଡିଆଇରେ ଅଛି ପଦ୍ମ ଫୁଲ ମେଞ୍ଚେ ଫୁଟିଚି। ହଁ। ଏଇଠି ଫୁଟିଚି ବୋଉ, ଏଠି ଆଜ୍ଞା ଏଇନା ଏଇନା ବର୍ଷା ଛାଡ଼ିନି ପା ସାପ ଫାପ ଲାଗିଥିବ। ସେଇ ଯୋଉ ଉଁ ପଦ୍ମ ଗଡିଆ ଭିତରେ ସାପ ଲାଗିଥିବ।
ହଁ
ଏଇନା ଯାଉଛ ଗୋଟେ ନାଳ ଆଡେ ଦେଖିକି ଆସିବୁ। ପାଣି କେତେ ଅଛି, ବିଲ ଫିଲ ତ ସବୁ ଫୁଲ ପୁରା ଆପଣ ଗାଁରେ ଯଦି ରହିଛନ୍ତି ବିଶ୍ଵାସ କରିବେ ଏଇ ଯୋଉ ଜୁଲାଇ ଫୁଲାଇ ମାସ ଯୋଉ ବର୍ଷା ଟା ଫାଷ୍ଟ ବର୍ଷା ହବ, ଯୋଉ ମଜା ଗାଁରେ ଲାଗେ ଯୋଉ ଝିପିଝିପି ବର୍ଷା ହଉଥିବ, ମୁଁ ତ ଚାହୁଁଚି ଭଗବାନ କରନ୍ତୁ ଯେନ୍ତି ଆମ ଗାଁକୁ ଟୋଟାଲ ଟାୱାର ହିଁ ନପାଉ ଜିରୋ ଟାୱାର ହେଇଯାଉ। ସବୁ ପିଲା ମୋବାଇଲ ଫୋବାଇଲ ଥୁଅନ୍ତୁ ବୁଲାବୁଲି କରନ୍ତୁ ସାଙ୍ଗ ହେଇକି ସବୁ ମଜା ଲାଗନ୍ତା। ବତାଶ ଶରତ ହରିକା ଆମେ ଚାଲି ଚାଲି ଯାଉଚୁ ପା ଏପଟେ ଆ ବାଦାମ ଯୋଉ ଏପଟ ପାହାଡ ଅଛି ଗୋଟେ, ସେ ପାହାଡ ଟା ଦେଖିଲା ବେଳକୁ ପୁରା ମାନେ ବାଦଲ ଛୁଇଁକି ପାହାଡ ଉପରେ ଯାଉ ଯା ହଉ ମଜା ଲାଗୁଚି ପୁରା।
ଯାହା ହଉ ଭଲ ଆଉ ତମ ପାଖରେ ପାହାଡ଼ ଫାହାଡ଼ ଅଛି, ଆମ ପାଖରେ ତ ଏତେ ପାହାଡ଼ ଫାହାଡ଼ କିଛି ଯାହା ହଉ ଭାଇ ଆଉ ଦେଖି ପାରୁ, ଘରୁ ତ ପଦାକୁ ବାହାରି ହଉନି ଦେଖିବା ତ ବହୁତ ଦୂର ର କଥା।
ପଦାକୁ ବାହାରିବା ଭାଇ ଚେଷ୍ଟା କର। ପଦାକୁ ବାହାରି ହଉନି କଣ ବ ଏବେ ଏଇ ବର୍ଷ ଟା ଭଲ ଯେ ବିଜୁଳି ମାରୁନି। ବିଜୁଳି ବିଜୁଳିଟା ମାଇଲେ ଡର ଲାଗେ ବାହାରିବା ପାଇଁ ବିଜୁଳି ମାରୁନି ବର୍ଷାରେ ଛତା ଧର ଚାଲ, ଆମେ ଯିବାର ଥିଲା ଆଜି ପାଇଁ ଗୋଟେ ଏଇଠି ଗୋଟେ ଜାଗା ମ, ଆଜ୍ଞା ଆମର ଗୋଟେ ଜାଗାକୁ ଯିବାରଥିଲା ଏଇ ପାଖେରେ ଆମ ଘରଠୁ ପାଖେରେ ହବ ଅଶୋକ ଝର, ଆଜି ଯିବାର ଥିଲା ଭୋଜି ଭୋଜି କରିବା ପାଇଁ।
ହୁଁ
ସାଙ୍ଗମାନଙ୍କ ସହିତ ଖାଲି ଟିକେ ବର୍ଷା ଛାଡ଼ିଗଲେ, ରେନିକୋର୍ଟ ଗୋଟେ ଗୋଟେ ଗଳେଇକି ଯିବୁ, ଚିକେନ୍ କିଲେ ଦିକିଲେ ନେଇକି କଷି କୁଷାକି ସେଠି ଖାଇବୁ, ବୁଲି ବୁଲାକି ଆସିବୁ ଆଉ, ସେଠି ସାଙ୍ଗମାନେ
ଅଶୋକ ଝର ଏଇ ଦି ତିନି ଦିନ ତଳେ ଯାଇଥିଲୁ ଅଶୋକ ଝର, ଯାଇଥିଲୁ ପାଣି ବହୁତ ମାନେ ବହୁତ ପାଣି ମାନେ ଜୋରସେରେ ପାଣି ଆସୁଛି ଆମେ ଯାଇଥିଲୁ ପୁରା ଉପରକୁ ମୁଣ୍ଡେଇ ଆସ ଆଣ ଆମେ ଦୁଇ ଜଣ ଟୋଟାଲ୍ ଯାଇଥିଲୁ। ଦୁଇ ଜଣ ଟୋଟାଲ ଯାଇଥିଲୁ ଦୁଇ ଜଣ ଯାଇଥିଲୁ ତାରେ ଏମିତି ବର୍ଷା ଏମିତି ବର୍ଷା ତ ହଉ ନଥିଲା ଆମେ ଗଲା ପରେ ବର୍ଷା ହେଲା ବର୍ଷା ହେଲା, ଆଉ ଯାହାକି ବେଶୀ ଲୋକ ବି ନଥିଲେ ତିନି ଚାରି ଜଣ ଲୋକ ଥିଲେ ସେଠୁ ବିରିୟାନୀ ନେଇଗଲୁ ଦୁଇଟା। ବିରିୟାନୀ ନେଇକିନି ଗଲୁ। ଆଉ ବାଟେରେ କିଛି ମାଲ୍ ପାଣି ପାଇଁ କିଛି ମିଳିଲାନି ଯେହେତୁ ବନ୍ଦ ବାନ୍ଦ ଥିଲା ସବୁ ଦୋକାନ ସବ ବନ୍ଦ ଥିଲା, ସେଇ ହିସାବରେ ମନଦୁଃଖ କରିକି ଗଲୁ ଆଉ ଦିଇଟା ବିରିୟାନୀ ନେଇକି ଗଲୁ ଖାଲି ଗଲୁ ଫାଷ୍ଟ ଖାଇଦେଲୁ। ତାପରେ ଚଢିଲୁ ପାହାଡ଼ ଚଢିଲୁ ପାହାଡ଼ ଚଢିଲୁ।
ଆଜ୍ଞା।
ପାହାଚ ଚଢିକିଣି ଗଲୁ ଲୋକ ଟିକେ ଥିଲେ ଗଲୁ ଦେଖିଲୁ ଝରଣା ଟିକେ ଝରଣା ଦେଖିଦେଲୁ ଆମେ ତାପରେ ଝରଣା ଦେଖିଲୁ କହିଲା ଚାଲସାଙ୍ଗ ପିଲା ଟିକେ କହିଲା ଟିକେ ଆଉ ଟିକେ ଉପକୁ ଚଢ଼ିବା ଚାଲ ଆଉ ଟିକେ ଉପରକୁ ଚଢିଲୁ ଭାଇ କେହି ନାହାନ୍ତି ସତ କହୁଚି ଲେଟରେ ଫାଟୁଥାଏ ଆମର। ତାପରେ ତଥାପି ଚଢି- ଚଢି- ଚଢି - ବହୁତ୍ ବାଟକୁ ଗଲୁ ଚଢିକିନି ତାପରେ ଆଉ ଗୋଟ ଆଇିଲା ଆଉ ଗୋଟେ ଷ୍ଟେପରେ ଆଇଲା ସେ ଷ୍ଟେପେ ଏତେ ଗଲୁ ଆଉ ତାପରେ ଗଲୁନି ତାପରେ ଯୋଉସୋରେ ବର୍ଷା ଯେମିତି ମାନେ ପାହାଡ଼ ବହୁତ୍ ଉପରକୁ ହେଇଗଲାଣିନା। ତ ବର୍ଷାଟା ଯେମିତି ଜୋରସୋରେ ହେଲା ଆଉ ଦେହ ଫେହ ସବୁ ମାନେ ତିିନ୍ତି ଯାଇଥିଲା ବର୍ଷାକୁ
ହୁଁ।
ସେଥିପାଇଁ ଆଉ ଯାଇ ହେଲାନି କି ମନ ହେଲାନିବି ଯିବା ପାଇଁ କା ଆଉ କେ କେଇ ନଥିଲେନା ଆଉ ସେଥିପାଇଁ ମନ ହେଲାନି ଯିବା ପାଇଁ। ତାପରେବି ବର୍ଷାଟା ଯୋଉ ଯୋଉ ରେଟରେ ଯୋଉ ଜୋରସୋରେ ହଉଥିଲା ଭାଇ ବିଜୁଳି ଫିଜୁଳି ମାରିବ ପାହାଡ଼ ଉପର ତାପରେ ମୋବାଇଲ୍ ଫୋବାଇଲ୍ ଆମର ସବୁ ତିନ୍ତି ଯାଇଥିଲା।
ହୁଁ।
ସବୁଆଡୁ ହେଲା ବେଳକୁ ଆଉ କିଛି ମାନେ ଯାଇ ହେଲାନି କୁଆଡ଼େ।
ଆଜ୍ଞା।
ହୁଁ ତମେ ଯାଅ, ଦେଖିକିନି ଯାଅ, ଭୋଜିଭାତ କରିବ ତାହେଲେ ବର୍ଷା ଫର୍ଷାତ ହଉଚି ସେ ଉପରେ ସମସ୍ତେ ଭୋଜିଭାତ କରୁଚନ୍ତି। ଏଆ ଦେଖିନି କରିବ ଆଉ।
ନାଇଁ ସେ ଅ ପୁରା ପ ଝରଣା ପାଖରେ ଆମେ ଭୋଜି କରିବୁନି ଆମ ଏପଟେ ସେପଟେ ସାଙ୍ଗ ସାଥି ଅଛନ୍ତି ଏପଟୁ ଏତେ ଜିନିଷ କିଏ ନେଇକି ଯିବ କଢ଼େଇ ଫଢ଼େଇ ସେପଟେ ସାଙ୍ଗ ସାଥି ଅଛନ୍ତି ତାକୁ ଫୋନ୍ କରିଦବୁ ସେତାପରେ କଢ଼େଇ ଫଢ଼େଇ ହଁ। ସେ କଢେଇ ଫଢେଇ ଛୋଟ ଗ୍ୟାସ ଧରି ପଳେଇଆସିବେ ତାଙ୍କୁ ପଇସା ଦେଇଦବୁ କେତେଟା, ନାଇଁ ସେସବୁ ନାହିଁ। ପିଲା ନାହାନ୍ତି ପାଟନାର ନାହାନ୍ତି।
ଆଉ?
ନା ନହେଲେ ଆଉ ସବୁ ପାଟନରସି ସିଏ ଅଲଗା ପାଟନରସି ଶିବ ପା ଶିବଙ୍କ ଭ
ଓହୋ। ଆମରତ ଏପଟେ ଦେଖିଆ ନଦୀ ଆଡ଼େ ଆଜି ଭାବୁଚି ବ୍ରାହ୍ମଣୀ ନଦୀଟା ଯାଇଚିନା ଘର ସାଇଡ୍ରେ। ଆଉ ଦେଖିଆ ବୁଲିକିନି ଆସିଆର ଅଛି ପ୍ଲାନିଂ ଟିକେ ଆଉ।
ଆଚ୍ଛା ଆଚ୍ଛା ଆଉ?
ଓ ପାଠ ଫାଠ ପଢୁଚନା, ପାଠ ଫାଠ ପଢୁନ?
ପାଠ ଫାଠ ଚାଲିଚି ପାଠରେ ଛୁଟିତ ଅଛି ପାଠ କିଏ ପଢିବ।
ଛୁଟି ଅଛି ତାହେଲେ ନାଇଁ ସେଥିପାଇଁ ଏବେ ବୁଲା ଚାଲିଚି ଆଉ।
ଆଜ୍ଞା।
ହୁଁ ଆମ ଆଡ଼େ ମିନା ଵଜାର ପଇଲାଣି ଦେଖି ଆସିବ?
ଆଚ୍ଛା ଆଚ୍ଛା ହଉ ଦେଖିଆ ଯିବା।
ଗୋଟେ ଦିଟା ଦୋକାନ ପଡ଼ିଚି ବେଶୀ ନାହିଁ ହେ ହେ। ଗଣେଶ ପୂଜା ବେଳକୁ ହେଇଯିବ ଆଉ।
ଆଚ୍ଛା ଆଚ୍ଛା।
ହୁଁ।
ଆଉ ଏମିତି ଭାଇ ପ୍ଲାନିଂ ଅଛି ଦେଖିଆ କଣ କରୁଚୁ। କଁ କଇଁଲେ ଆଉ ଆପଣଙ୍କର କଣ କେମିତି ଅଛି ସବୁ ଆଜି କଣ ଯିବା ପାଇଁ ବୁଲାବୁଲି କରିବା ପାଇଁ?
ବୁଲାବୁଲି ଆମର ଗୋଟେ ଜିନିଷ ବ୍ରାହ୍ମଣ ନଦୀ, ନହେଲେ ଆମର ସଉ ଯୋଉ ଝରଣେଶ୍ଵର, ବୁଦ୍ଧେଶ୍ଵର ପାର୍କ ଆଉ। ଏଇ ଚାରି ପାଂସଟା ଜିନିଷ ବୁଲାବୁଲି କରିବା ପାଇଁ ଅଛି, ନହେଲେ ବେଶୀ ବିଶେଷ କିଛି ନାହିଁ ଆଉ।
ଆଚ୍ଛା-ଆଚ୍ଛା।
ଵର୍ଷା ହଉଚି ବୋଲି କୁଆଡେ ଯାଇ ହଉନି, କଣ ବୁଲିଯିବ ଏଇ ବର୍ଷା ଦିନଟାରେ।
ଆଜ୍ଞା-ଆଜ୍ଞା, ଆ ହଉ ଘରେ ଥାଆନ୍ତୁ ସୁସ୍ଥ ଖାଆନ୍ତୁ, କୁଆଡେ ଯାଆନ୍ତୁନି।
ହଁ। ଆମେ ଚାହୁଁଚୁ ଜଲ୍ଦି-ଜଲ୍ଦି ଆମେ ଟିକେ ଗ୍ରୋ-ଗ୍ରୋ କରିବୁ, ନା
ଆମ ସହ ଯିବା ସାଙ୍ଗ ହେଇକି।
ବର୍ଷା ବର୍ଷାରେ ଦେହ ଖରାପ୍ ହେଲାଣି, କାଲି ରାତିରେ ଡିଉଟି ସାରିକିନି ଆସ୍ଚି। ଶୁଣନ୍ତୁ କାଲି ରାତିରେ ଡିଉଟି ସରିିକିନି ଆସ୍ଚି। ଆଜି ଯୋଉ ବର୍ଷା ଖାଇ-ଖାଇ ଆଇଚି, ଏଇ ଯୋଉ ଚାରି ପାଞ୍ଚ ଦିନି ହେଲା ଯୋଉ ରେଟ୍ ମାନେ ଯୋଉ ଭଳିଆ ବର୍ଷା ଖାଉଚି ମୁଁ, ତ ଦେହ ବହୁତ୍ ଜଲ୍ଦି ଖରାପ୍ ଓପରେ ମତେ ଏମ୍ତି ରେ ବି ଭଲ୍ ଲାଗୁନି ଟିକେ ଦେହଟା। ସେଥିପାଇଁ ଆଉ, ମୁଁ ଫୁଣି ଆଜି ରାତିରେ ଡିଉଟି ଯିବି ଫେଣି। ଆଜି ରାତିରେ ଡ଼ିଉଟି ଯିବି।
ରେନିକୋଟ ଫେନିକୋଟ ନେଇକି ଯାଉଥିବେ ବର୍ଷା ବହୁତ୍ ଜୋରେ ହଉଚି।
ରେନି କୋଟ ଗୋଟେ କିଣିକିନା ଆଇଁଲି। ଜାଣିଚୁ ପନ୍ଦରଶହ ମାନେ ସତରଶହ ଟଙ୍କା କହିଲା ପନ୍ଦରଶହ ଟଙ୍କା ନେଲା। ସେ ଭଲ ରେନିକୋଟ, ତ୍ରିପଲ୍ ଲେୟାର୍ ର ରେନିକୋଟ ଆଉ।
ଆଜ୍ଞା-ଆଜ୍ଞା।
ହଁ।
ହଉ ଭାଇ ଆପଣଙ୍କର ପ୍ଲାନିଂ ଜାଣିକି ମତେ ବହୁତ୍ ଖୁସି ଲାଗିଲା। ଆଉ ମୁଁ ବି ମୋ-ମୋ ପ୍ଲାନିଂ କହିଲି ତମକୁ ଆଉ ସବୁ ଜିନିଷ କହିଲେ ଏଇଠି ଯିବେ। ଠିକି ଯିବି ଆପଣ ସ ବି ସବୁ ଜିନିଷ ଇଏ କରି
ବୁଝି ପାଇଲି, ବୁଝି ପାଇଲି।
ଆଜ୍ଞା ଆଉ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା, ଆପଣଙ୍କ ବିଷୟରେ ଜାଣିକି ଭଲ୍ ଲାଗିଲା। ବୁଲାବୁଲି କରନ୍ତୁ, ସୁସ୍ଥ ରୁହନ୍ତୁ, ବର୍ଷା ବାହାରନ୍ତୁନି ରଖୁଚି ଆଜ୍ଞା ଧନ୍ୟବାଦ୍।
ଆଜ୍ଞା।
ଆଜ୍ଞା।